ଆରେ ଯୋଉ ଦେଖିଲୁ ଏବେ ନିୟୁଜଟା କେ ଭାଇ ମୁଁ ବୁଝିପାରୁନି ତୋର ତ ବିଏ ବି ବିକାରି। ତୁ ଏତେ ମାନେ ମାଲଦାର ଜିନିଷକୁୁ କେମିତି ହାତ ଛଡା କରି ଛୁ ଯେମିତି ଲୋକ କୁହନ୍ତି ଝିଅମାନେ ପଇସା ପାଇଁ ମରନ୍ତି। ଅକ୍ଚୂଆଲିରେ ଏଟା ତ ସେ ରଙ୍ଗ ପ୍ରୁଫ କରେଇଦେଲା।
ଗୋଟେ ଦୃଷ୍ଟିରୁ ଦେଖିବୁ ଯଦି ଲୋକମାନଙ୍କର ତାଙ୍କର ଯୋଉ ଚିନ୍ତାଧାରା ଅଛି ଝିଅମାନଙ୍କୁ ନେଇକି ଆଛା ଠିକ କରିଛି।
ଗୋଟେ ଇନୋସେଣ୍ଟ ପିଲାର ଜୀବନ ଗଲା ନା ନାଇଁ। ଭଲ ପିଲାଟା ସେଇଟା।
କାହା ଜୀବନ ନେବାର ଅଧିକାର କଣ ଆମର ଅଛି ନା?
ତାକୁ ବାହାନା କରିକି ନେଇକି ଗଲେ, ମାନେ ତା ବର୍ଥଡେ ପାଇଁ ଷୋଳ ଲକ୍ଷର ପ୍ୟାଲେସ ବୁକ୍ ହେଇଥିଲା। ତା ମ୍ୟାରେଜ ପାଇଁ ସତର କୋଟିର ପ୍ୟାଲେସ ବୁକ୍, ସତୁରୀ କୋଟି।
ସତର
ସତର ନା ସେ ସତର ଉଁ ଗୋଟେ ଗୋଟେ ନିୟୁଜରେ ଦେଖଉଛି ସତର ଗୋଟେ ଗୋଟେ ନିୟୁଜରେ ଦେଖଉଛି ସତର କୋଟି।
ସତର।
ଏତେ ଭଲ ପାଉଥିବା ପିଲା ଏତେ ଭଲ ପାଉଥିବା ପିଲାକୁ କିଏ ମାରିପାରେ?
ଆରେ ସମସ୍ତଙ୍କୁ କେବଳ ପଇସା ଦରକାର ଅଛି ନା କହିପାରିବିନି କଣ ଦରକାର?
ହଁ ସେଇଟାବି ଠିକ କଥା। ହଁ।
ହ୍ୟାଲୋ।
ଭାତ, ଡାଲି, ବିମସ ଆଳୁ ଭଜା ହ୍ୟାଲୋ।
ବୀନ୍ସ ମିଳୁଛିି କି ଏବେ?
ହଁ ବିମ୍ସ ତ ଏଠି ମିଳୁଛି, କିନ୍ତୁ କାଙ୍କଡ ମିଳୁନି? ହ
ଖାଇବା ତ ଇଆଡେ ମିଳୁନି ଏବେ ବେସ
ସେଇଟା ଭଲ ଟା। କଣ କହିଲୁ?
ଆରେ ମତେ ବିନ୍ସ ବହୁତ ପସନ୍ଦ ଆଡେ ଏବେ ମିଳୁନି।
ଆଛା।
ହୁଁ।
ଏବେ ରାତିରେ କଣ କରିବୁ?
ଭଜା ଅଛି, ମୁଗ ବି ଅଛି, ଆଉ କିଛି କରିପାରିବିନି। ଆକୁ ଖାଇଦେବି।
ଆଜି ଶୁକ୍ରବାର ଆଇଁଷ କ
ମତେ ବା ଆଇଁଷ ପୁରା ମନା ହେଇଛି ଏବେ।
ଭଲ ଖା କିଏ ଡାକୁଛି ମାମା ମାମା?
ଏଇ ସେ ସାଇଡ ଘର। ଏ ଦିନ ରାତି ମାମା ମାମା ମାମା ମାମା ହୋ ମାମା ସିଏ ତ ଖୁସି ରେ ବାହା ହେଇଛି ଲଭ୍ ମ୍ୟାରେଜ
ଯେ ଓଡ଼ିଆ କେତେ ଜଣ ଛନ୍ତି?
ଓଡ଼ିଆ କଣ ସିଏ ଗୋଟିଏ?
ହଁ ଓଡ଼ିଆ ଗୋଟେ ଖାଇଛ ନା ଖାଇଚରେ।
ହୁଁ ଉଁ ତାଙ୍କର ଇପ୍ପି ତାଙ୍କର ଓଡ଼ିଆ କେହି ଜାଣିନାହାନ୍ତି କେବଳ ସିଏ ହିଁ ଜାଣିଛି। ଭ
ଓ ହୋ।
ତାକୁ ଓଡ଼ିଆ ଖାଇବା ବି ବନେଇ ଆସେନି।
କାଇଁ ମାନେ ଓଡ଼ିଆ ଝିଅ ଯଦି ଓଡ଼ିଆ ଖାଇବା କାଇଁ
ନା ବନେଇ ଆସେନି ତା କୁ ଡାଲମା ଦହି ବାଇଗଣ ଏଉଡ଼ା କିଛି ଆସେନ ତାକୁ କାନାଡା ଖାଇବା ବଢିଆ ବନେଇ ଆସେ ମାନେ ରସମ୍ ପୁଲାଉ ଆଉ ଆନାସମ୍ବର୍ ସମ୍ୱର୍ ଟା ବଢ଼ିଆ ବନାଏ।
ଅଁ ଆଉ ସମସ୍ତଙ୍କଠି ଆଉ କଣ ସବୁ ଖାଦ୍ୟ ହେଇପାରିବ ନା କଁ।
ସିଏ କଁ ପିଲା ବେଳୁ ରହିଗଲାଣି ନା ଏଇଠି ସେଥିପାଇଁ।
ତ ତ ତା ବାପା ମା ଓଡ଼ିଆ।
ତା ବାପା ମା ଓଡ଼ିଆ ତାଙ୍କ ଫ୍ୟାମିଲି ପୁରା ଏଇଠି ହିଁ ସେଟେଲ୍। ମୋରେ ଦୋକାନ ଥିଲା ହୋଟେଲ ଥିଲା ତା ଭାଇ ଏଇଠି ତା ଭୋଉଣୀ ବି ଏଇଠି ତା ଭୋଉଣୀ ଏଇଠି କଣ ମାରୁତି ସୁଜୁକିରେ ଚାକିରି କରିଛନ୍ତି ତା ଭାଇ ଏବେ ଓଡିଶା ଗଲେ ଖୋର୍ଦ୍ଧାରେ କୋଉଠି ଗୋଟେ କରୁଛନ୍ତି ବାଙ୍ଗଲୋର୍ ଛାଡ଼ି କି। ଏବେ ତାଙ୍କ ଭାଇଙ୍କ ବାହାଘର ହେଲା ତାଙ୍କ ମାଆଙ୍କୁ ନେଇଯାଇଛନ୍ତି ତାଙ୍କ ବାପାଙ୍କର ଡେଥ୍ ହେଇଯାଇଛି ହାର୍ଟ ଆଟାକ ରେ। ଥ
ଓହୋ।
ମୁଁ ଏଇ ନିୟୁଜ୍ ଉଡ଼ାକ ଦେଖିଦେଲେ ଭାବୁଛି ମୁଁ କହିଲି ଭାଇ ଅଳ୍ପ କରି ଆମେମାନେ ବଞ୍ଚି ଯାଇଚେ।
କିଛି ନାଇଁ ସବୁ ଏକା ନୁଅଁ। ଏଇଟା ଯୋଉ ଭଲ୍ ପାଇବା ଯୋଉ କହୁଛନ୍ତି ମ ମତରେ ଏଇଟା ଖାଲି ଗୋଟେ ଆଟ୍ ରାଙ୍କ୍ ଟୋନ୍।
ଏ ଭଲ ପାଇବା ନହେଲେ ସେଫ୍ ତ ଅଛନ୍ତି ନା ସୁରକ୍ଷିତ ତ ଅଛନ୍ତି ନା।
ଦେକ୍ ତେ ବାହା ହେଇଛେ ତ ସ୍ଵାମୀ ଭଲ ହୋଉଛି ସେଥିପାଇଁ ରହିପାରୁନୁ। କି ଆମେ ନା ଲେଖେଇକି ଏଠି ଅବଦ ସମୟ କାଇଁ ହୋଉଛେ।
ହଁ ସେଇଟା ଠିକ୍ କଥା।
ମତେ ତ ଲାଗୁଛି ଆମେ ଠିକ୍ ହେଲେ ଦୁନିଆ ଠିକ୍।
ହଁ। ଆଜି ଆମର ଦିନ ସାରା ହଁ।
ମୁଁ ଏତିକି କାମ ସାରି ସାରି ଦିନ ଯିବି କି? ଦେ ପ୍ରାଇ ଏଠି ଆସିବି ଯେ ପୁଅ ଥରେ ଏଠି କାମ କରିବି ଘର ଝାଡ଼ିବୁ ଘର ପୋଛା ସବୁ କରିବୁ।
ହଁ।
ପୁଣି ସେଇଠିକି ଯିବି। ସେଇଠି ରହିକି ଆଇଲା ପରେ ପୁଣି ଏଇଠିକି ଆସିକିନା ଆଉ ଥରେ ଝାଡ଼ୁ ଫାଡ଼ୁ ମାରିବି ସେଇଠି ବି କରିବି ଏଇଠି ବି କରିବି।
ମୁଁ ସେଥିପାଇଁ ପା କହିଲି ବୋହୁତ୍ ପରିଶ୍ରମ ବଢ଼ି ଯାଉଛି ତୋ ଉପରେ।
ସେଇ କାର୍ଯ୍ୟ କାରଣ କରି କରି କରି କରି ପୁଣି ଥରେ ପାଗଳ ହେଇଗଲିଣି ମୁଁ ମତେ ପାଗଳ ଖାନା ନେଇଯିବେ।
ଏ ହାତରେ ରୋଷେଇ କଣ କରିବୁ।
ପରିବା ଆଣି ଯାଇଥିଲି। କଣ ଗୋଟେ କରିଦେଇଥା ଆଉ।
ମତେ କାଙ୍କଡ ଖାଇବାକୁ ଇଛା ହଉଛି ଯେ କାଙ୍କଡ ମିଳୁନ ତ ଏପଟେ ଆଉ।
ଆଶା କାଇଁ କରୁଛୁ ଏବେ।
ଆରେ ମିଳୁନି ଖାଇବାକୁ ଇଚ୍ଛା ହଉଛି କିନ୍ତୁ।
ଅନଲାଇନ ମଗା।
ବ୍ଲିଙ୍କେଟ୍ ରାଇଟ୍।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
କାଙ୍କଡକୁ କଣ କୁହନ୍ତି ଟିକେ କହୁନୁ।
ମତେ ଜଣାନାହିଁ ମୋର ଏତେ ବି ଇଂଲିଶ ଭଲ ଜ୍ଞାନ ନାହିଁ ଯେ ମୁଁ ଇଂଲିଶ ରେ କାଙ୍କଡ କୁ କଣ କୁହନ୍ତି କହିପାରିବି। ମାର ନେଟ୍ ରେ ମାରିକି ଦେଖ।
ହଁ। ଆମର ଏଠି ଦିନସାରା କରେଣ୍ଟ ନାହିଁ ପାଣି ନାହିଁ କିଛି ନାହିଁ। ହଁ ରାଗ ଲାଗିଲାଣି।
ଆସିଲେ ଯିବ। ଆଚ୍ଛା।
ହଁ ଆସିଥିଲା ଏବେ ଆସିଥିଲା ଦିନ ସାରା ନଥିଲା। ପାଣି ବି ନାହିଁ।
ହୁଁ ଆଉ କେମିତି କଣ କରୁଥିଲ ଦିନସାରା?
ଦିନସାରା କରେଣ୍ଟ ଥାଉ କି ନଥାଉ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
ବାରଟେ ଯାଏ ତା ସହିତ ଲୁଡୁ ଖେଳିଲି ତା ଦିଅର ଥିଲା ସିଏ ମୁଁ ରୁଜା। ଖେଳିଥିଲି ମୁଁ ମୋର ପଖାଳ ଖାଇଲି। ସାଢେ ବାରଟା ଗୋଟେ ପର୍ଯ୍ୟନ୍ତ ଖାଇଲି ବସି ବସିକି ଖାଇଲି ଟିକେ ଟିକେ। ଗୋଟେ ବେଳେ ଗଲି ଶୋଇଲି ସେ ସେଇ ଗରମରେ ହିଁ ଶୋଇ ପଡିଲି। ଉଠିଲି ସାଢେ ଦିଟା ତିନିଟା ବେଳକୁ ଉଠିଲି। ଉଠିଲା ବେଳକୁ ବୋଉ ର ଚାରି ପାଞ୍ଚଟା କଲ। ତାପରେ ବୋଉ ସହିତ ଟିକେ ନାକୁ କଥା ହେଇକି ବାହାରେ ବସିକି କମଳା ଟିକେ ଖାଇଲି ଆଉ ସେଉ ଟିକେ ଖାଇଲି। ତାପରେ ମାଙ୍କଡ ଆସିଥିଲେ। ମାଙ୍କୁଡଙ୍କୁ ବିସ୍କେଟ ହେରିକା ଦେଲି। ତାର ଗୋଟେ କୁନି ଛୁଆଟେ ଥିଲା ମୋତେ ବଢିଆ ଲାଗୁଛି। ମାନେ ସେ ଆସିବାକୁ ଚାହୁଁଛି ତା ମା ତା ଗୋଟେ ଭିଡ଼ି ଦଉଛି। ସେ ଗୋଟେ ଆଙ୍ଗୁଠ ଗୋଟେ କ୍ୟୁଟ ଲାଗିଲା ମାନେ ଧରିବାକୁ ଇଛା ହଉଥିଲା ଯେ ତା ମା ଖାଲି ଖି ଖିଇ ଗଡଉଥିଲା। ତାପରେ ବସିଥିଲି। ଆଁ
ମାଙ୍କଡ଼ ଠୁ ମାଡ ଖାଇଚୁ ।
ହନୁମାଙ୍କର ବାଡେଇବ ପାତି ମାଙ୍କଡ କାମୁଡିଦବ ଏଇରା ପାତିମାଙ୍କଡ ଗୁଡା। କ ଏଇ ପାଖରେ ରାମ ମନ୍ଦିର ଅଛି ନା ଆମର ଏ ପାହାଡ ଉପରେ। ହନୁମାନ ମନ୍ଦିର ରାମ ମନ୍ଦିର ସେଇଠି ହିଁ ସେମାନେ ରହୁଛନ୍ତି।
ମୋ ଅଜା ଘର ଘର ତିଆରି ହଉଥିଲା ମାନେ ମୁଁ ଯେତେବେଳେ ପିଲାଟେ ହେଇଥିଲି।
ହୁଁ।
ସେଇ ଟାଇମ ରେ ମତେ କଣ ଦୋଳିରେ କଇଁଆ ଗଛରେ ଦୋଳି ବାନ୍ଧିକିନା ଶୋଏଇ ଦେଇଥିଲେ। ବୁଝିଲୁ
ହୁଁ।
ସେ ମାଙ୍କଡ ଗୁରା ତା ଛୁଆ ବୋଧେ ଭାବିକି କଣ ହେଇଛି କେଜାଣି ମତେ ସେ ଦୋଳିରୁ ନେଇକିନା ଯାଇ ଗଛରେ ବଇଥିଲେ।
ଏମ୍ ବୋଉ।
। ଭାଗ୍ୟ ଭଲ ଅଛି ଯେ
ତଳକୁ ଛାଡିନି। ବେଳା ଭାଗ୍ୟ ଭଲ ଅଛି ତଳକୁ
ଛାଡିନି। ଛୋଟିଆଟେ ହେଇଥିଲି ସାତ ଆଠ ମାସର ହେଇଥିଲି।
ତି ଆମର ସେମିତି ଦଦେଇ ଶଶୁରଙ୍କର ଦାଦା ଶଶୁରଙ୍କର ଗୋଟେ ପୁଅକୁ ନେଇଯାଇଥିଲା। ମାନେ ନେଲାନି ନେଲାନି ଏ ରେ ସେ ମାଙ୍କଡ ନୁହଁ ସରି ଶାଗୁଣା ନେଇଯାଇଥିଲା ତା ଛୁଆ ବୋଲି ଭାବିକି ଦାନ୍ତରେ। ଏ ଯୋଉ ଡ୍ରେସ ଟା ପିନ୍ଧିଥିଲା ଥଣ୍ଟରେ ତା ଡ୍ରେସ ଟାକୁୁ ରଖିକି ନେଇଗଲା। ମାନେ ଠିକ୍ ଯୋଗକୁ ପାଳ ଗଦା ଉପରେ ଆଣିକି ପକେଇଦେଲା ଆଉ ଟିକେ ହେଇଥିଲେ ତଳେ ପଡିଥାନ୍ତା ମୁଣ୍ଡ ପୁରା ଦହି। ଚାରି ମାସର ଛୁଆ। ମାଉଁ କପଡ଼ା ମାନେ ଛାଡିବେନି ସହଜରେ କିନ୍ତୁ ଏଇଗୁଡାକ ଛାଡ଼ିଦେବେ ଶାଗୁଣା ଫାଗୁଣା।
ହଁ ତାଙ୍କ ପଞ୍ଜା ଟା ଛୋଟ ଥାଏ ନା।
ହୁଁ।
ଇ ଏ ପୁରା ବାଗେଇକି ଧରିବ ଇଏ ପୁରା ବାଗେଇକି ମାଙ୍କଡ ପୁରା ବାଗେଇକି ଧରିବା ଆଉ। ଉଙ୍କୁଣୀ ଖୋଜିବାରେ ତ ପୁରା ଏକ୍ସପଟ। ହଁ।
ସେଇଡା ମୋ ଅଜା ଆଇ ମତେ କୁହନ୍ତି ସବୁ ସବୁବେଳେ ଯେ ତତେ ପିଲାବେଳେ ମାଙ୍କଡ ନେଇକି ପଳେଇଥିଲା। ମୋର ମଜାକ୍ ଉଡାନ୍ତି।
ହୁଁ ହୁଁ।
ଆଉ ମୁଁ କୁଆଡେ ଯେ ପିଲା ବଳେ ଶୁଏଇ ଦିଏନି କାହାକୁ ହେଲା ମତେ ସବୁଦିନେ କୁହନ୍ତି ଏଇ କାନ୍ଦି କେବେ କାହାକୁ ଶୁଏଇଦବନି କି ନିଜେ ଶୋଇବନି ମୁଁ କୁଆଡ଼େ ବହୁତ କାନ୍ଦେ।
ଓ ହୋ।
ସେଥି ପାଇଁ ମୁଁ ଏବେ ରାଉ ରାଉ ହଉଛି।
ହଁ।
ନା ଆଗରୁ କହୁଛନ୍ତି ଆଗରୁ ହୁଁ ମୁ ପିଲାବେଲୁ ବହୁତ ରାଗିଟା ଆଉ କାନ୍ଦେ। ମତେ ମେଡିସିନ୍ ଯଉ ନିଶା ଔଷଧ ଦେଇକିନା ଶୁଆନ୍ତି।
ପିଲାବେଳୁ!
ପିଲାବେଳୁ।
ଏ ଭାଇ।
ସେ ଯୋଉ ଆନେସ୍ ସ୍ତେସିଆ ହେରିକା ମୋ ଦେହରେ ଏତେ କଣ କାମ କରୁଛି ମୋର ଜଲଦି ଛାଡି ଯାଉଛି ମୋ ଦେହରୁ।
ହୁଁ ହୁଁ।
ମାନେ ମୁଁ ପିଲା ବେଳୁ ହିଁ ଘୋଡା ମଦୁଆ ହେଇକି ଅଛି ହେଲା।
ହୁମ୍ ହୁମ। ଆନା ସ୍ତେଶିଆ ଆନା ସ୍ତେଶିଆ କାମ ଦଉନି।
ଆନାସ୍ତେସ୍ତିଆ ଦିଥର ଦେବାକୁ ପଡୁଥିଲା ବା ଏଇଥରକ ଯୋଉ ଅଁ ଯୋଉ ଆବୋଷନ୍ ଟାଇମରେ।
ଏ ଭାଇ କୋଉଠି ପଢୁଥିଲୁ ମଝିରେ?
ଥରେ ଥରେ ଯେତେବେଳେ ଦେଲେ ସେ ମୁଁ ଅନେଇଛି ପୁରା ଆଉ ହେଲା। ସେ ଡକ୍ଟର ଜଣେ କହୁଛି ସେ ରିତୁ ଦାସ ପରି ଜଣେ ଡକ୍ଟରଟେ ମତେ କହୁଛି କଣ ଅନେଇଚ ତମକୁ ନିଦ ଲାଗୁନି କି କିଛି ଲାଗୁନି କି ମୁଁ କହିଲି କଣ କଣ ହେଲା କି? ହେଲା ନା ଆ ଦେହରେ କାମ ଟା ଦେଇନି ଆଉ ଥରେ ଦେ। ଦିଥର ଦିଆହେଇଥାନ୍ତା ଉଁ। ନାହିଁ ଅଣ୍ଟାରେ ଦେଇନାହାନ୍ତି।
ଫାଇନାଲ କୋଉଟା ଅଣ୍ଟାରେ ଆମର ଏଠି ଦଉଛନ୍ତି।
ନା ମତେ ଅଣ୍ଟାରେ ଦେଇନାହାନ୍ତି।
ଅଣ୍ଟାରେ ଏଟା ଦେଲା ମାନେ ସାଙ୍ଗେ ସାଙ୍ଗେ ବ୍ରେନ କୁ ଅଫେକ୍ଟ କରେ ମୋର ସେହି ଅପେଣ୍ଡିଜ୍ ଅପରେସନ ନେଇଥିଲା ଅଣ୍ଟାରେ ଦିଆହେଇଥିଲା ତାପରେ ଆକ୍ସିଡେଣ୍ଟ ହେଲା ତାପରେ ପ୍ରୋବଲେମ ବାହାରିଲା।
ଅଣ୍ଟା ରୁ ଦେ ସାଙ୍ଗେ ସାଙ୍ଗେ ଆଫେକ୍ଟ କରେନି, ହଉ ରଖେ ଟିକେ ଭାଇ ଫୋନ କରୁଛନ୍ତି।